କଣ କ
ଏଇ ଏବେ ଖାଇକି ବସିଛୁ, ବର୍ଷା ତ ଝିପ୍ ଝିପ ଟିକେ ପକଉଛି ଜୋରେ ହେଇକି ଛାଡି ଯାଇଛି।
ଅ ହଁ। ଆମେ ବି ଖାଇକି ବସିଛୁ ଆଉ କଣ କରିବୁ। ବର୍ଷା ହଉଛି ଯେହେତୁ।
ହଁ ବର୍ଷା ପାଗ ତ ଶୋଇବାକୁ ପୁଣି ଇଛା ହବନି। ମୁଁ ଏ ଭାତ ଡାଲି ଅ ମାମା କରିଥିଲେ ଦହି ବାଇଗଣ ଆଉ ଛ ତୁ ମସଲା ଦେଇ କରିଥିଲେ ତ ଶନିବାର ଆଇଁଷ ଫାଇଁଷ ର କିଛି ହବନି। ସେଇଥିପାଇଁ ଆଉ ଆପଣ ଖାଇସାଇଲେଣି?
ହଁ ମୁଁ ଖାଇସାରିଲିଣି।
ହଁ। ମୁଁ ପା ଏଇ ସକାଳେ ଖାଇ ନଥିଲି, ମୋତେ ଭୋକ ତ ଜୋରରେ ହେଲା ଯେ ସେଥିପାଇଁ ଯାଇକି ଖାଇଦେଲି ଆଉ।
ହୁଁ ହୁଁ।
ଆଉ ଆମ ଆଡେ ତ ଏବେ ବର୍ଷା ହଉଛି, ଆପଣଙ୍କ ଆଡେ ହଉଛି କି?
ହଁ ବର୍ଷା ଆମ ଆଡ଼େ ବି ହଉଛି ଅବିକା ଟିକେ ଛାଡିଲା।
ହଁ ଆମର ତ ଏବେ ବି ଝିପ୍ ଝିପ୍ ପକଉଛି।
ଓ ହୋ।
ଆ ଆପଣ କଣ ଖାଇଲେ?
ମୁଁ ଆଜି ମିକ୍ସ ଭେଜ ବନେଇଥିଲି। ଆଉ ସନ୍ତୁଳା। ଭାତ ଆଉ, ହଁ ମୁଁ ବନେଇଥିଲି।
ଓହୋ, ଆଉ ଆପଣଙ୍କ ଘରେ କିଏ କିଏ ସମସ୍ତେ ଅଛନ୍ତି?
ଘରେ ବାପା, ବୋଉ, ଭାଇ ହଁ, ଦିଦି ଥିଲେ ତାଙ୍କ ମ୍ୟାରେଜ ହେଇଯାଇଛି। ଆମେ ଚାରି ଜଣ ଅଛୁ।
ହାଁ ଆଉ, ଆପଣ ଏବେ କଣ ପଢାପଢି କରିଛନ୍ତି?
ପଢାପଢି ଚାଲିଛି, ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଚାଲିଛି। ଆଉ ଦି ବର୍ଷ ଆହୁରି ପଢିବୁ। ଯାଉଛୁ କଲେଜ ପାଠ ପଢା ଚାଲିଛି ଆଉ।
ହଁ, ଆମର ବି ସେଇ ହଁ ମୋର ତ ସେଇ ପ୍ଲସ୍ ଥ୍ରୀ ଚାଲିଛି ଆମର। ସାର୍ ମେସେଜ କରିଛନ୍ତି ଯଉ ଏବେ ହଉନି କି ଇଣ୍ଟର୍ନସିପ ହଉନି କି? ସବୁ କଲେଜ ମାନଙ୍କରେ ଆପଣଙ୍କ କଲେଜରେ ବି ହଉଥିବ କି କଣ?
ହଁ, ଆମ କଲେଜ ରେ ବି।
ହ। ହଁ, ତ ନୋଟିସ୍ ଦେଇଛନ୍ତି ଆମକୁ, କାମ ଯାଇକି ସାରିକି ଆସିବା ପାଇଁ ଦି ଦିନ ରେ ପ୍ରୋଜେକ୍ଟ। କରିକି ଆସିବା ପାଇଁ ଦେଇଛନ୍ତି ଆଉ ମେସେଜ କରିଦେଇଛନ୍ତି ଆମେ ଯିବୁ ସୋମବାର ଦିନ କଲେଜ।
ବି ଏମିତି ଆମର ଗ୍ରୁପ ଖୋଲା ହେଇଛି, ସେ ଗ୍ରୁପ ରେ ମେସେଜ କରି ଦେଉଛନ୍ତି।
ହଁ। ଆଉ, ଆପଣଙ୍କର ତ ଏବେ ତାହେଲେ ଇଣ୍ଟର୍ନସିପ ଆପଣ ବି କରିବେ, ଆଉ ଫ୍ରି କେତେବେଳେ ଆପଣ ହେବେ? ମାନେ କୁଆଡ଼େ ବୁଲାବୁଲି କରିକି ବି ଯିବାକୁ।
ହୁଁ ମୁଁ ଫ୍ରି ପାଠପଢ଼ା ସହିତ ଏମିତି ବୁଲାବୁଲି ତ ଘରେ ଅସୁବିଧା ହବ, ହଉଛିି ବି ପ୍ରାୟ ଟାଇମ୍। ତ, ସାରିକି ଯୁଆଡ଼େ ଯାଉ ଆଉ।
ହଁ, ତାପରେ ବର୍ଷା ଦିନେ ତ କୁଆଡ଼େ ଯିବା କଥା ବି ନୁହେଁ କାହିଁକିନା ଯଦି ଯୋଉ ଗୋଟେ ଜାଗାକୁ ଦର୍ଶନ କରି ଯାଇଥିବୁ, ଦର୍ଶନ ବି ତ ହବନି ବର୍ଷା ରେ
ବର୍ଷାରେ ଆ ବା ସବୁ ଏ ବର୍ଷା ତ ବହୁତ ହଇରାଣ କରିଦଉଛି।
ହୁଁ, କୁଆଡେ ବୁଲିବାକୁ ଗଲେ ବି ବୁଲି ହଉନି। ଏଇ ତ ଦିନ ଏଇ ବର୍ଷା ଋତୁ ତ ଚାରି ମାସ ଏମିତି ତ କଟିବ ବର୍ଷା ହେଇ ହେଇକା। ନା ଟିକେ ଭଲସେ ଖରା ଦେଖିବାକୁ ମିଳିବ ନା ଆଉ କଣ ଖାଲି ବର୍ଷା ହବ, ଲାଇନ କଟିବ ଏମିତି ଆଉ।
ହଁ।
ହଁ, ଆପଣ ଏବେ କଣ କରୁଛନ୍ତି?
ଏବେ କିଛି ନାହିଁ ଘରେ ଅଛି, ପାଠପଢା ସବୁ ଚାଲିଛି। ଏବେ ତ ବସିଛି ଆଉ।
ହୁଁ, ହୁଁ। ଆଉ ଆପଣ ମାନେ କୁଆଡ଼େ ସବୁ ଜାଗା ବୁଲାବୁଲି କରିଛନ୍ତି?
ହଁ, ଜାଗା ବୁଲାବୁଲି କରିଛି। ଯାଇଛି ପୁରୀ ଯାଇଛି।
ହ
ଆଉ ଯାଜପୁର ଯାଇଛି ବିରଜା ମନ୍ଦିର, କେଉଁଝର ଯାଇଛି ତାରିଣୀ ଘଟଁଗା ତାରିଣୀ। ଆମ ଏଇ ଢେଙ୍କାନାଳ ଆମ ଡିଷ୍ଟ୍ରିକ୍ଟ ଯେହେତୁ ଆମ ଜିଲ୍ଲାର ଢେଙ୍କାନାଳର କପିଳାସ ଯାଇଛି।
ହୁଁ ହୁଁ।
ଏଇ ଜାଗା ସବୁ ବୁଲିଛି ଆଉ। ଆପଣ?
ହଁ ମୁଁ ବି ସେ ଆପଣ କହିଲେ କପିଳାସ ଯାଇଛି ଆଉ ଯାଇଛି ଧବଳେଶ୍ଵର ଯାଇଛି। ଆଉ ଭୋଜିତ କରିବା ପାଇଁ ଆମେ ବି ଯାଉ, ଅଶୋକଝର ଯାଉ, ସପ୍ତଶଯ୍ୟା ଆଉ ବୁଲିବା ପାଇଁ ବାଲେଶ୍ଵର ଯାଇ
ହଁ, ଢେଙ୍କାନାଳରେ ସପ୍ତସଯ୍ୟା ଜାଗା ବହୁତ ବଢ଼ିଆ।
ହଁ, ସେଇଠିକି ଆମେ ଥରେ ଭୋଜି କରିବା ପାଇଁ ଯାଇ ଥିଲୁ ବହୁତ ବର୍ଷ ହେଇଗଲାଣି। ଆଉ ସେଠି ତ ମାନେ ପାଣିର ଏତେ ସୁବିଧା ନଥିଲା। ମାନେ ଯୋଉ ଜାଗାରେ ପାଣି ଥିଲା ସେଇ ଜାଗାରେ ସେ ଲୋକମାନେ ଅଲରେଡି, ମାନେ ଭୋଜି କରିବେ ବୋଲି ସେ ଜାଗା ଫାଗା ସବୁ କରୁଥିଲେ ତ, ଆମେ ଆଉ ଗୋଟେ ଜାଗାକୁ ଯାଇ ହେଲେ ସେଠି ପାଣିଫାଣି ଟିକେ ସୁବିଧା ନଥିଲା। ମାନେ ନଳକୂଅରୁ ପାଣି ଆଣିକି ମାରିକି ନେଇକି ରୋଷେଇ କରିବାକୁ ପଡ଼ିଥିଲା। ଆଉ ଏବେ ସେ ଜାଗା ସୁବିଧା ହେଇଯିବଣି, ଯେହେତୁ ବହୁତ ବର୍ଷ ହେଲା ପାଣି ସୁବିଧା ତ କରିଦେବେଣି। ଭୋଜି କରିବା ପାଇଁ ଯେହେତୁ ଭଲ ଜାଗା ଟା। ପାଣି ଫାଣି ସୁବିଧା କରିଦେବେଣି ଲୋକମାନଙ୍କ ପାଇଁ ଆଉ।
ହଁ।
ଯେତେବି ଲୋକମାନଙ୍କ ପାଇଁ ସୁବିଧା କଲେବି, ମାନେ ଯୋଉ ଲୋକମାନେ ଅଛନ୍ତି। ତାକୁ କେତେକ ସବୁ ଭାଙ୍ଗିରୁଜି ଦଉଛନ୍ତି ଯାହାବି ସବୁ ହଉ, ନୂଆ ଜିନିଷ କିଛି ଲଗେଇଲେ ଦଉଛନ୍ତି ସମସ୍ତେ ସେ ନଷ୍ଟ କରେ। ଅଁ ଆପଣ କେବେ କୁଆଡେ ଯାଇଛ ନ୍ତି ବାହାରକୁ ମାନେ ଭୋଜିଭୁଜା କରିବା ପାଇଁ?
ହଁ ଆମ ଏଇ ଗାଁ ପାଖରେ ଯାଇଛୁ ଆମେ କୋଚିଂ ହଉ ଟ୍ୟୁସନ ପିଲା ସବୁ ଯାଇଥିଲୁ ଅସ୍ତଞ୍ଚର। ସାଙ୍ଗ ହେଇକି ଯାଇଥିଲୁ ସେଇ ଜାଗାରେ ଭୋଜି କରିଥିଲୁ ସାଙ୍ଗମାନେ ସମସ୍ତେ।
ଅ ହଁ। କଣ କେମିତି ସବୁ ଯୋଉ ସାଙ୍ଗ ମାନଙ୍କ ସହିତ ବୁଲି। ମାନେ ଆପଣଙ୍କ
ସେ କଲେଜ ପିଲା କଲେଜ ସାଙ୍ଗମାନେ ସମସ୍ତେ ଯାଇଥିଲୁ ତାଙ୍କ ସହ ବହୁତ ବଢିଆ ଜାଗା ମାନେ ପାହାଡ ଉପରକୁ ଚଢିକି ଯିବାକୁ ପଡିବ ତିନି ଘଣ୍ଟାର ବାଟ ତା ମାନେ ବହୁତ କଷ୍ଟ ଲାଗେ ବଟ୍ ସାଙ୍ଗ ସାଥିରେ ଯାଇଥିଲୁ ବଟ୍ ଯାଇ ଲୁନୁ ମାନେ ଦୁଃଖର କଥା ଏଇଟା ବର୍ଷା ବହୁତ ଜୋରରେ ହେଲା ମାନେ ପାହାଡ ଚଢିବାତ ଜାଣିଛନ୍ତି କେତେ ଉଞ୍ଚାବଉଞ୍ଚା କୁ ଚଢେଇବା ଟାଇମରେ ଯୋଉ ବର୍ଷା ହବ ଗୋଡ ଖସି ଯାଉଥିବ ତ ବର ବର୍ଷା ହେଲା ତ ଆମେ ଯାଇପାରିଲୁନି ପୁରା ଟୋଟାଲ ସେ ଉପରେ ଅଛି ଗୋଟେ ମାନେ ଗୁମ୍ଫା ଟାଇପର ସେ ଠି ଜଣେ ବାବା ଅଛନ୍ତି ତ ସେଇଠିକି ଯାଆନ୍ତି ସମସ୍ତେ, ଯେ ଆମେ ଯାଇ ଯୋଉ ବର୍ଷା ଅଧାରୁ ହେଲା ତ ଆମେ ବର୍ଷେଇ ସେଇ ବର୍ଷାରେ ବର୍ଷାରେ ଭିଜିକି ତଳୁକୁ ଆଇଲୁ। ଆଉ ଯାଇପାରିଲୁନୁ।
ହୁଁ ହୁଁ ସେଇଥିପାଇଁ ମାନେ ଯାହା ଯୁଆଡେ ଯିବ ବର୍ଷା କୁ ଦେଖିକି ଯିବନି। ଭଲ ଶୁଖିଲା ପାଗ ଥିଲେ ଯିବ ମାନେ କାମ ଯୋଉ କାମରେ ଯାଇଛନ୍ତି ସେ କାମ ହବ। କିଛି ବି ଯ ଯଦି କରି ଯାଉଛନ୍ତି ତାହେଲେ ଭଲବି ହେଇପାରିବ ଆଉ ବର୍ଷା ଟାଇମରେ ତ ଗଲେ କିଛି କରିହବନି। ଆଅଁ
ହୁଁ।
ଆଉ କୁଆଡେ ଯାଇଛନ୍ତି ପୁରୀ ଯାଇଛନ୍ତି?
ପୁରୀ ହଁ ପୁରୀ ଯାଇଥିଲି।
ପୁରୀ ଯାଇଛି ପୁରୀ ବି ବହୁତ ବଢିଆ ମହାପ୍ରଭୁଙ୍କ ଦର୍ଶନ କରିଥିଲୁ। ଭଲ ଲାଗିଥିଲା। ଯେମିତିରେ ଯୋଉ ସମୁଦ୍ର ତ ଗାଧେଇବା ତ ବହୁତ ବଢିଆ ଲାଗେ ଢେଉ ଭାଙ୍ଗିବା।
ହୁଁ ଲହଡି ଭାଙ୍ଗିବାକୁତ ବହୁତ ଭଲ ଲାଗେ।
ହଁ ତାପରେ ତ ମେନ୍ ହେଲା ସବୁଠୁ ଠାକୁରଙ୍କ ଦର୍ଶନ ତ କରିପାରିଲୁ। ଏତେ ଭିଡ ଭିତରେ ବି ଭଲ ଲାଗିଥିଲା ଦର୍ଶନ କରିବା ପାଇଁ। ତ ପ୍ରଭୁଙ୍କୁ ପୁରା ବଢିଆ ସେ ଦେଖିଥିଲୁ ଆମେ। ଫାଙ୍କା ଟାଇମ୍ ଟିକେ ଫାଙ୍କା ଥିଲା ସେଇଟା ତ ଦେଖଥିଲୁ ଆମେ ବହୁତ ବ ଟାଇମ ଠିଆଇକି ଦେଖଛୁ ଭଗବାନଙ୍କୁ।
ଯଉ ଟାଇମ ରେ ଯାଇଥିଲୁ ମାନେ ଆମେ ଠିକ ଠାକ ପହଞ୍ଚିଲା ବେଳକୁ ଠା ଠାକୁରଙ୍କର ସେତେବେଳେ ପହଡ ପଇଲାଣି ତ ପହଡ ପଇିଲାଣି ସେମାନେ କହିଲେ ପହଡ଼ ଏଇନା ପଡ଼ିଛି ଦର୍ଶନ କରିହେବନି। ଟିକେ ଲେଟ୍ ହବ କହିଲି ପହ କେତେବେଳେ ଫିଟିବ ପହଡ ତ ପଡ଼ିଛନ୍ତି ଏବେ ବହୁତ ଟାଇମ୍ ଲାଗିଯିବ ତ ଆମେ ସେଇଠି ଛିଡ଼ା ହେଲୁ ଆମେ ସେ ଭାବିଲି ମାନେ ଘରର ବଡ ମାନ ଯିଏ ଯାଇଥିଲେ ସେ କହିଲେ ନହେଲେ ଯିବା ବାହାରି ଏତେ ଟାଇମ କି ରହିବ ତ ଠାକୁରଙ୍କ ଡୋରି ଲାଗିଥିଲା ବୋଲି ଦର୍ଶନ କରିବା ଯୋଗ ଥିଲା ମାନେ ଆମେ ପୁଣି ରହିଲୁ ଦର୍ଶନ ବି ପହଡ ଠାକୁରଙ୍କର ଫିଟିଲାଠୁ ଦର୍ଶନ କରିକି ଆମେ ଆସିଥିଲୁ।
ହୁଁ ବଢିଆ କଥା।
ହଁ। ଆଉ ସମୁଦ୍ରରେ ତ ମାନେ ଭଲ ଲାଗେ ସେଇଠି ଗାଧୋଇବାକୁ ଆବଡ଼ା ବି ଖାଇଥିଲୁ। ଆଉ କୁହନ୍ତି ଗୋଟେ କଥା ଯୋଉ ସମୁଦ୍ରକୁୁ ଯୋଉ ଜିନିଷ ଟା ମାନେ ଦିଅନ୍ତି ସମୁଦ୍ର କିଛି ଜିନିଷ ରଖ ରଖେନି ଆପଣ କିଛି ଜିନିଷ ଫିଙ୍ଗିଛନ୍ତି ମାନେ ସମୁନ୍ଦ୍ରକୁ?
ନାଇଁ ମୁଁ ତ ଏମିତି କିଛି ନାଇଁ ମୁଁ ସେ ସେତେବେଳେ ଏତେ ଜାଣିନଥିଲି ନା ତ ମୁଁ ଏମିତି କିଛି କରିନି।
ଥିଲି ମୁଁ। ସେଇଥିପାଇଁ ମୁଁ କିଛି ମାନେ ସେମିତି କିଛି ତ କରିନଥିଲି ଆଉ।
ଆଚ୍ଛା। ସମୁଦ୍ରରେ ବାଲିରେ କେବେ ଏମତି ମାନେ ମନ୍ଦିର ତୋଳିଛନ୍ତି?
ହଁ ମନ୍ଦିର ତ ଆମେ ମାନେ ସମୁଦ୍ରରେ ସେଠିକି କେବେ ତୋଳିନି ସେ ପୁରୀରେ କିନ୍ତୁ ଆମେ ଯେ ଯେତେବେଳେ ଛୋଟ ଥାଉ ସ୍କୁଲ ମାନଙ୍କରେ ଯେତେବେଳେ ବାଲି ପଡିଥାଏ ମାନେ ଘରେ ବି ଖେଳିଲା ଟାଇମରେ ସେତେବେଳେ ଯୋଉଠି ବାଲି ପଡିଥାଏ ସେଇଠି ଯାଇକି ମନ୍ଦିର ତୋଳିକି ଖେଳୁ ମାନେ ବାଲିରେ ଗାତ କରିକି ଗୋଡୁ ଭିତରେ ପସେଇକି ଖେଳୁ। ବେଳେ ବେଳେ ଚପଲ ବି ହଜିଯାଏ ମାନେ ଜଣେ ଜଣଙ୍କର ଚପଲ ଖୋଜି ଖୋଜିକି ପାଉନୁ ଥରେ ଆମେ ସେମିତି ବାଲିରେ ଖେଳୁଛୁ ଆମ ଘରେ ସେମିତି ଗୋଡରେ ପୁରେଇକି ଖେଳୁଛୁ ଜଣ ଙ୍କର ଗୋଟେ ସୁନା ଲକେଟ ଟା ସେ ପିନ୍ଧିଥିଲା ଆଉ ସେଇଠି ଗଳି ପଇଲା। ତମେ ଏମିତି ବହୁତ ଖୋଜୁ ହଁ ସୁନାଟା ଗଳି ପଡ଼ିଲା ତ ସେ ଯାଇକି ତାଙ୍କ ଘରେ କହିଲା ତା ହ ମାମା ଯିଏ ମାନେ ବୋଉ ସିଏ ଆସିଲେ ସେ କଲେ ତମେ ସମସ୍ତେ ଖୋଜ ଯଦି ପଡିଯାଇଛି ଛୁଆ ଖେଳ ଭିତରେ ସେ କଣ ପଡିତ ଯାଇଛି ଆଉ କଣ କରାଯିବ? ଆଉ ତମେ ଟିକେ ଖୋଜି ଦେଖିବା ଯଦି ଖୋଜିକି ପାଇଗଲେ ତାହେଲେ ସେତେବେଳେ ଆମ ତ ଛୋଟଥିଲୁ ସେ କହିଲେ ତମେ ଟିକେ ଖୋଜିଦିଅ ଆଉ ତମେ କଣ ଦବା ଆଉ ତାପରେ ଆମେ ସେଇଠୁ ଖୋଜିଲୁ ଖୋଜିକି ଏକୁ ମାନେ ପାଇଗଲୁ ତା ସୁନା ଲକେଟ ଟା ତାପରେ ସିଏ ଆମକୁ ସେତେବେଳେ ଗୋଟେ ମିକ୍କଚର ପ୍ୟାକେଟ୍ ଟେ ଥଣ୍ଡା ଗୋଟେ ଗୋଟେ ଆଣିକି ସମସ୍ତଙ୍କୁ ଦେଇଥିଲେ ଆମେ ଖାଇଥିଲୁ।
ହଁ ହଁ।
ମାନେ କୁହନ୍ତି ସୁନା ହଜିଲେ ଭଲ ନୁହଁ କି ପାଇଲେ ବି ଭଲ ନୁହେଁ।
ବି ଭଲ ନୁହଁ।
ମାନେ ଜଣଙ୍କର ଯଦି ହଜିଥିବ ଅନ୍ୟ ଜଣ ପାଇଲେ ମାନେ ଭଲ ନୁହଁ ସେଇଠି ତ ତାଙ୍କ ସୁନା ଟା ତ ଆମେ ଖୋଜିକି
ହୁଁ।
ହଁ ହଁ।
ଆପଣଙ୍କ ଗାଁରେ ଆଉ କଣ ରଥଯାତ୍ରା ବି କେମିତି କଣ ହବ?
ଆ ରଥ ଯାତ୍ରା ପାଇଁ ତ ରଥ ସଜା ହଉଛି ମାନେ ଚକ ନୂଆ ରଥ ପାଇଁ ତ ସବୁ ଯେହେତୁ ରଥଯାତ୍ରା ଅଳ୍ପ ଦିନ ରହିଲା ତା ପାଇଁ ପୁରା ଲାଗିଛନ୍ତି ରଥ କାମରେ ସମସ୍ତେ ଲାଗିକି କରୁଛନ୍ତି ଚନ୍ତି ରଥ ଜଣିଥିବେ ତ ଯାତ୍ରା ହବ କେମିତି ଗାଁଟାଙ୍କ ବୁଲିବ ତ ବଡେ ସେ ରଥ ଚକ ଯକି ସବୁ ସଜାସଜି ଆରମ୍ଭ କଲିଣି ଆଉ।
ଓ ହୋ।
ଆଛା ହଉ ଆପଣ ଯା କଣ କରନ୍ତୁ? ମୁଁ ପରେ କଥା ଅଛି।
ହଉ ଠିକ୍ ଅଛି।
ନମସ୍କାର।
ହଁ ନ